ଭାଇ କଣ କରୁଛ?
ଜୟ ଜଗନ୍ନାଥ ଭାଇ ଏଇ ବର୍ଷା ହଉଛି ଟିକେ ବାହାରେ ବୁଲୁଛୁ ଆଉ
କୋଉଠି ଏବେ?
ଏ ତ ଏଇପୋଟେ ଏରିଆରେ ଆମ ଏରିଆ ପଟରେ ଅଛୁ ଏପଟେ ପୋଖରୀ ସାଇଡ ରେ
ଖୀଆ ପିଆ ସଇଲାଣ?
ହଁ ସକାଳୁ ଟିକିେ ମ୍ୟାଗି ଖିଆ ହେଇଥିଲା।
ହଉ ଆମେ ତେ ଆସିଛୁ ଖାଇ ଆମେ ତଏଇନେ ଆସଛୁ ମାର୍କେଟ ଖାଇବା ପାଇଁ ଆଉ ଆଇସ୍କ୍ରିମ ଖେ ଆଇସ୍କ୍ରିମ ଖାଇାଉଛନ୍ତିନ
କ ବର୍ଷା ହଉନି ଭାଇ ତମ ଆଡେ?
ବର୍ଷା ହଉଛି ତଥାପି ଆଇସ୍କ୍ରିମ ଖାଇବା ଯାଉଚି।
ବର୍ଷାର ପୁଣି ଆଇସକ୍ରିମ? ହୋଉ ହୋଉ ଭଲ ହେଲା ଆଉ ଆଇସ୍କ୍ରିମ୍ ବର୍ଷା ରେ ଖାଇବେ ପୁଣି ଥଣ୍ଡା ହେଲାରେ ମେଡିସିନ ଖାଇବେ।
ହେଁ ମେଡିସିନ ଆମକୁ ଥଣ୍ଡା ହବନି।
ଆଚଛା ଆଚଛା ଆଚଛା ଆଚଛା ସାଙ୍ଗସାଥି ହେଇକି ଯାଇଛ ମତେ ତ ଅଲୱେଜ ଥଣ୍ଡା ଆଉ
ଆଉ?
ଛୋଟ ବେଳୁ ଥଣ୍ଡା ଦେହରେ ଆଉ ମୁ କହିଲି ସାଙ୍ଗ ମାନଙ୍କ ସହ ଯାଇଛ?
ହଁ ଚାଙ୍ଗ ଟକିଲ ସକାଳଳେ ଆଇସ୍ିଲ
ଉ ଆଚ୍ଛା ଆଚ୍ଛା
ହଁ ଆଉ?
ହଁ ଆମେ ତ ଏଇ ସାଙ୍ଗ ମାନ ସକାଳୁ ଆସିଲୁ ଏପଟ ଟିକେ ବୁଲାବୁଲି କରିବା ପାଇଁ ଘରେ ବସି କଣ କରିବୁ ଏ ବର୍ଷା ଟା ବଉ ସକାଳୁ ଛାଡି ଗଲା ଛାଡିଗଲା ପରେ ବାହାରକୁ ଆସିଛୁ ହଁ ଖାଇଥିଲି ମ୍ୟାଗି।
ହୁଁ,
ତାପରେ ଖାଇଦେଇକି ଆସିଛି ଆଡେ ଟିକେ ବୁଲାବୁଲି, କରି ଘରେ ଗଲେ ଗରମ ଭାତ ଖାଇବା ଆ ଉଉଟିଲେଟ ହବ। ପଖାଳ ତ ସିଜନ ଖାଇବା ଦେବେନି ଘରେ ଥଣ୍ଡା ହେଇଛି। ସେଇଥିପାଇଁ ଆଉ,
ଆଜି ପୁଣି କଣ ପ୍ରୋଗ୍ରାମ ଅଛି?
ଜି ଦିନଟାରେ କିଛି ତ ନାହିଁଏନ୍ଦେ ରାତି, କି ବେଳୁ ଭୋଜି ଭୋଜି କରିବାର ଆଶା ଅଛି କିନ୍ତୁ ଏଇ ଯୋଉ ବର୍ଷା ବର୍ଷା ହେଇଯାଉଛି ନି କି? ବୁ ଭୋଜି କରିବାକୁ ଇଚ୍ଛା ମାନେ ପ୍ଲନିଙ୍ଗ୍ ଅଛି ଯେ ବର୍ଷା ଯୋଉ କାଠ ପାଠ ଓଦା ହେଇ ଅଛି ଆଉ ଭୋଜି କରିବାଉ, ପୁଣି ମାନେ,
ସବୁେ ଲେଖିବୁ, ଆଉ ପନ୍ଦର ହଜାର କୋଡିଏ ହଜାର ତଳେ କଲା ହୁଁ
ହୁଁ, ହେଲା କଥା ଆଉ
ଓଡିଆ ଓଡିଆ ଓଡିଆ ଓଡିଆରେ ହଁ ଓଡିଆ ଓଡିଆରେ ହ୍ୟାଲ
ଆଜ୍ଞା ଭାଇ, ଓଡ଼ିଆ ରେ କଥା ହବ। ଭାଇ ଯୋଉ ଟପିଟା ହଉଛନ୍ତି ସେ ଟପିଟା ପୁରା। କରୁ କ୍ଲିୟର କରନ୍ତୁ କୁହନ୍ତୁ,
ହଁ ଆଉ ତାହଲେ, ଆଜିକାଲି ଖେଳା ଖେଳି କଣ ଚାଲିଛି?
ଗେମ୍ ନା ମୋବାଇଲ ତ ଗେମ୍ ଚାଲିଛି ମ୍ୟାଟ୍ ଆଉଟ୍।
ଏଇଟା ଓଡ଼ିଆ କରିବାକୁ ପଡିବ,
ମ୍ୟାଡ ମ୍ୟାଡ ଆଉଟ୍ ଚାଲିଛି।
ମେଳା ଆମର ତ ଭଜି ଚାଲିଛି ଆଉ ଏଇନା ଖାଇବୁ ପିଇବୁ ପୁଣି ଖେଳିବୁ।
ଆଚ୍ଛା ଆଚ୍ଛା ଭାଇ ଆପଣ କଣ କରୁଛନ୍ତି, ଡଉଟି ଫୁଟି କିଛି କରଛନ୍ତି କି?
ହଁ ଜବ୍ କରୁଛି ମାନେ ସେଲ୍ଫ ଏମ୍ପ୍ଲଏଡ଼।
ଆଛା ଆଛା
ନିଜ ଦୋକାନ କୁ ଅନେୟି ବସିଛି ଆଉ?
ଆଚ୍ଛା ଭାଇ ଆପଣ ଗୋଟେ କଥା କୁହନ୍ତୁ, ମୋତେ ଟିକେ ଦୋକାନ ବିଷୟରେ କିଛି ନଲେଜ୍ ଦିଅନ୍ତୁ। ମାନେ ହା କେମିତି ବିଜନେସ୍ ଟା ମ ଷ୍ଟାର୍ଟ କରିବା। ବେପାର
ଫାଆଷ୍ଟ, ଉଁ ଫାଷ୍ଟ ଆମର ଯୋଉ ରହୁଛି ଇଏ ସପ୍ ବାଲା ଗୋଟେ ସପ୍ ଖୋଲିଲ।
ହଁ ଭାଇ ଟିକେ ଦୟା ଓଡିଆରେ ଟିକେ ଓଡିଆରେ କୁହନ୍ତୁ ଯେମିତିକି ମୁଁ କ୍ଲିଅରରେ ବୁଝିପାରିବି?
କୋଉ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି?
ଏ ଆପଣ ଯେମିତି କହୁଛନ୍ତି, କି ବ୍ୟବସାୟ କରଛନ୍ତି ଦୋକାନ ଫୋକାନ ଦେଇଛନ୍ତି ସେଇଭଳିଆ କି। ଆରମ୍ଭ ଆରମ୍ଭ କରିବାକୁ ଚାହୁଁଛୁ। ଅ ଏଇତ ଏଇତ, ଏଇତ ଯୋଉ ଇଏରେ ଭଲ ଚାଲିବ ପଗରେ। ଆଉ
ଆ ଚା ଦୋକାନ କରିବା ପାଇଁ ଚାହୁଁଛନ୍ତି, ଭଲ ଗୋଟେ ଭଲ ଶାଢୀ ଦୋକାନ ଦବା ପାଇଁ ଯାଉଛ।
ହୁଁ,
ଆଚ୍ଛା ଫାଷ୍ଟ ଗୋଟେ ଦେଖନ୍ତୁ। ଯୋଉମାନୋନ ବଲକ ଆମାଉଣ୍ଟରେ ମାନେ, ବହୁତ ଆକାରରେ ଦଉଛନ୍ତି ନା ଜିନିଷ ସେଇଠି ଫାଷ୍ଟ ସେ ଗୋଦାମକୁ ଯାଆନ୍ତୁ ଫାଷ୍ଟରେ, ଯାଇନି ତାଙ୍କ ତଙ୍କ କ କଥା ହୁଅନ୍ତୁ କେମିତି କଣ ପ୍ରାଇସ୍ ରହୁଛି ତାଙ୍କର ଗୋଟେ ପରଶାଢୀ ପିଛା କେତେ ଟଙ୍କା ରହୁଛି ତମ ମାର୍ଜିିନ୍ ଦେଖ ତାଙ୍କ ମାର୍ଜିନ୍ ଦେଖିବ ସେଇଭଳି ତାଙ୍କଠୁ ଇଏ ଡିଲ୍ କରିକିନି ଆଣିବ ତାପରେ ଧୀରେ ଧୀରେ ଧୀରେରେ ଲୋକ ଲୋକ ରଖେଇବ ଲୋକ ରଖିବ ଭଲ ଲୋକେସନ୍ ଫାଷ୍ଟ ଲୋକେସନ୍ ଭଲ ଗୋଟେ ଲୋକ ଆସୁଥିବେ ଅଧିକ
ହୁଁ
ତାପରେ ଆଡଭାଇଟାଇଜିମେଣ୍ଟ କରିବ ତା ତାପରେ ଇଏ କରିବ ଷ୍ଟାର୍ଟ କରିବ ତମର ବିଜେନେସ୍ ଷ୍ଟାର୍ଟ କରିବ ଆଉ ଆରମ୍ଭ କରିବ ହୁଁ
ହୁଁ ଠିକ୍ ଠିକ୍ ଠିକ୍ ତାପରେ ବି ପୁଣି ଦେଖିବାକୁ ପଡ଼ିବ ଯୋଉ ଏରିଆଟା କେଉ ଏରିଆରେ ଦିଆହବ ଆଗ ଜାଗା ଟା ତାପରେ ଦେଖିବାକୁ ପଡ଼ିବ ଫାଷ୍ଟେ ଲୋକ ହଉ ହଁ ହଁ
ହୁଁ
କଣ ଡିମାଣ୍ଡେ କେଉଁ ଗୋଟେ କେଉଁଟା ତାଙ୍କୁ ଭଲ ଲାଗୁଛି କେଉଁ କଲର୍ କେଉଁ ଇଏ ସବୁ ଦେଖିବାକୁ ପଡ଼ିବ କୋଉଟା ବେଶୀ ଏମାଉଣ୍ଟର ଚାଲିଛି ଯଉ ଇଏଟା
ହୁଁ
କଲରଟା ଆଚ୍ଛା ଆଚ୍ଛା ଠିକ୍ ଅଛି ଠିକ୍ ଅଛି ଭାଇ ଇ କେତେ କଣ ଚାର୍ଜ ଲାଗିବ ସେଇମାନୋନ ଷ୍ଟାର୍ଟ ଅପ୍ କରିବା ପାଇଁ
ମିନିୟମତ ପାଞ୍ଚ ଲକ୍ଷ ପାଖା ପାଖି ଲାଗିଯିବ
ଆଚ୍ଛା ଆଚ୍ଛା ଏତେ ଟଙ୍କା
ହୁଁ ନହେଲେ ହବନି ମିନିୟମଟା ପାଞ୍ଚ ପୁଣି ତାର
ଭାଇ କଲେଜ୍ ଏରିଆ ମାନଙ୍କରେ କଲେଜ୍ ଏରିଆ ଆଗରେ ଗୋଟେ ରେଣ୍ଟାଲ୍ ସପ୍ ଦେଲେ କଣ ହବ ବାଇକ ରେଣ୍ଟାଲ୍ ହଉ କାର ରେଣ୍ଟାଲ ହଉ
ହୁଁ
ଭଡ଼ାରେ ଗାଡ଼ି ଦେଲେ
ହଁ ଦେଖନ୍ତୁ ଯଦି ଲୋକସନରେ ଚାଲୁଥିବ ସେ ଜିନିଷ ଭଲ କଥା ଯଦି ନ ଚାଲଥିବ ତାହେଲେ ଏଟା ୟୁଜ୍ କରିବାନି
ଆଛା ଆଚ୍ଛା ଠିକ୍ ଅଛି ଆପଣଙ୍କର ଭାଇ ମାନେ ସେ ଯୋଉ ଚାହା ଦୋକାନରେ ଆପଣଙ୍କ ଦୋକାନଟାରେ କେତେ ଘଣ୍ଟା ଖୋଲୁଛନ୍ତି ଆପଣ ସେଇଥି
ସକାଳେ ଦି ଘଣ୍ଟା ଦିନରେ ତାପରେ ଦିନରେ ଚାରି ଘଣ୍ଟା ରାତିରେ ଦି ଘଣ୍ଟା ଟୋଟାଲି ଆଠ ଘଣ୍ଟା ଖୋଲୁଛି ଆଉ
ଆଚ୍ଛା ଆଚ୍ଛା ସକାଳୁ କେତେଟା ଭିତରେ ଖୋଲୁଛନ୍ତି
ହୁଁ ସକାଳେ ଖୋଳୁଛି ସକାଳ ଛଅଟା ରୁ ଆଠଟା
ଛଅଟା ରୁ ଆଠ ଟା ହିଁ
ତାପରେ ଆଠଟା ରୁ ତାପରେ ଯାଉଛି ଗାଧୋଇକି ଖାଇକିନା ଆସୁଛି ଖୋଲୁଛି ଏଗାରଟା ରୁ ଗୋଟେ ଭିତରେ ଖୋଲୁଛି
ତାପରେ ରାତି ରାତି ସନ୍ଧ୍ୟା ମାନେ ସନ୍ଧ୍ୟା ଛଅ
ଦଶଟା ତ
ଦଶ ଟା ତ ଆଚ୍ଛା ଭାଇ ଗୋଟେ କଥା କୁହନ୍ତୁ ଆପଣ ଯୋଉ ଚାହା ଟା କରୁଛନ୍ତି ସେଇଟା ସେମିତି କେମିତି ମାନେ କୋଉ ଇଏରେ କରୁଛନ୍ତି କେମିତି କଣ ତାପରେ ତାପରେ କେମତି ଚା ଟା ବନାନ୍ତି କେମିତି
ଚା କ୍ଷୀର ଅମୁଲୁ ଚା ପତି ଚିନି
କ୍ଷୀର ୟୁଜୁ କରୁଛନ୍ତି ମାନେ କୋଉ କମ୍ପାନୀର ଅମୁଲ ର ମାନ ମିଲକମିର ଆଚ୍ଛା ଆଛା ଆ ତାପରେ
ଢ଼ାଳୁଛି ଗ୍ୟାସ୍ ଲଗାଉଛି ଫାଷ୍ଟ ଫାଷ୍ଟ ବାସନ ବସେଇଲି
ହୁଁ।
ମୁଇ କ୍ଷୀର ଢ଼ାଳିଲି କ୍ଷୀର ଫୁଟି ଆଇଲା ଚା ପତି ଟେ ପକେଇବା।
ଆଜ୍ଞା।
ଚିନି ଟିକେ ପକେ
ଚିନି ଟିକେ ହୁଁ ପକାନ୍ତୁ। ତାପରେ ଆଚ୍ଛା ଫୁଟିଲା ମାନେ କଣ ଭାଇ ଚଟଚଟ ହବ?
ହୁଁ।
ଚଡ଼ ଚଡ଼ ଚଡ଼ ହବ ଓ ଯୋଉ ଉପରୁ ଯୋଉ ଇଏ ଆସିବ ଆଛା ଆଚ୍ଛା
ହେଇଗଲା ସେଆ ଆଉ ଗୋଟେ କଣ ଆମେ କଥା ହଉଚୁ ରହ ହୁଁ କ୍ଷୀର ଟା ଫୁଟିଲା ହଁ କ୍ଷୀର ଟା ଫୁଟି ସାରିଲା ପରେ ତାପରେ ଚାହା ବାସ୍ନା ଟା ଆସିବ ଚାହା ବାସ୍ନା ଆସିଲେ ନାଇଁ ଛାଣି ଦେବେ
ଆଚ୍ଛା ଆଚ୍ଛା ଆଚ୍ଛା। ତାପରେ ଚାହା ପତି ଟା ଭାଈ ପକେଇଲେନି ଆଉ?
ହୁଁ ଚା ପତି ଚିନି କହିଲି ବା କ୍ଷୀର ଫୁଟିଲା ପରେ ଚା ପତି ଚିନି ପକେଇବ।
ଓ କ୍ଷୀର ଫୁଟିଲା ବେଳକୁ ଚାପ ପତି ଚିନି ଏକାଥରକେ ଆଉ ଅମୁଲୁ?
ଅମୁଲ ପକେଇବ ଯଦି ଲୁଣ ପକାହବନି ଅମୁଲ ଯଦି ଚା ଟା ଟିକେ ହାଲକା ଗରମ ଥିବ ଅମୁଲୁ ପକେଇଦବ ଠିକ ଅଛି ବହଲିଆ ଟିକେ ହବ ଚା ଟା।
ଆଚ୍ଛା ତାହେଲେ ଯୋଉ ହଳଦୀ ଲଙ୍କାଗୁଣ୍ଡ ଉଡା ପଡେନି?
ହୁଁ ହଳଦୀ ଲଙ୍କା ଗୁଣ୍ଡ ସବୁ ପଡିବ।
ଆଚ୍ଛା ମାନେ ମସଲା ଚାହା ଟା ପାଇଁ ହଳଦୀ ଲଙ୍କା ଗୁଣ୍ଡ
ହଁ ମସଲା ଚାହା ନାହିଁ ପୂରା ଇଏରେ ହଁ ମସଲା ଚାହା ହଉ ଗୋଟେ ଟାଇପ ର ଅଦା ରସୁଣ ପିଆଜ ସବୁ ପକେଇବେ।
ଓ ଅଦା ରସୁଣ ପିଆଜ ପୂରା ପେଷ୍ଟ କରିକି ସେଇଟା ପକେଇଦବା।
ହୁଁ।
ଆଛା
ଅଦା ରସୁଣ ପିଆଜ ତାପରେ ଦେଖିବ ଲୋକ ଲୋକ କେମିତି ଆସିବେ। ଥଣ୍ଡା ଫଣ୍ଡା ଜର ସବୁ ଛାଡ଼ିଯିବ ଦେଖିବ ଲୋକ କେମିତି ଏକ୍ସଟା କେମିତି ଆସିବେ ଗୋଟେ ଥର ପିଇକି ଯିବେ ସହେ ଲୋକ ଆଉରି ତଥା ଦାକିକି ନା ଆଣିବେ
ଆଚ୍ଛା ଭାଈ ଆପଣଙ୍କ ଦୋକାନ ଟା ଚାଲୁଛି ନା ଆପଣ ଖାଲି ଇମିତି ବସୁଛନ୍ତି?
ନା ନା ଚାଲୁଛି ନା ଆମର ସକାଳ ଟାଇମ ଟା ଭଲ ଚାଲୁଚି ସନ୍ଧ୍ୟା ଟାଇମ ଟା ରେ ଭଲ ଚାଲୁଚି ରାତି ରାତି ଟାଇମ ଘଣ୍ଟା ଦୁଇ ଘଣ୍ଟା ଭଲ ଚାଲିଛି ଦିନ ଟାଇମ୍ ଟିକେ ରହିଯାଉଛି ଦିନ ଟାଇମ ରେ ଲୋକ ଚାହା ପାହା ପିଉନାହାନ୍ତି।
ବର୍ଷା ହଉଛି ବୋଲିକି ଲୋକ ଆସିପାରୁ ନଥିବେ ବର୍ଷା ହେଲା ପରେ ଲୋକ ଆସିବେ ଆଉ।
ହଁ ଦିନଟା ଦିନ ଟା ଟିକେ ଆ ଚାଲୁନି ଲୋକ ହଉନାହାନ୍ତି ନହେଲେ ସନ୍ଧ୍ୟା ଆଉ ରାତି ଟାଇମ୍ ଟାରେ ରହୁଛନ୍ତି। ଏଠି ଗାଡି ବାଲା ଆସୁଛନ୍ତି ବହୁତ। ସେଥିପାଇଁ ତ
ଆଚ୍ଛା ବଡ ଗାଡି ବାଲା ହଁ ହଁ। ଆପଣ ଗୋଟେ ଭଲ ଆଇଡିଆ ଦଉଚି ଭାଇ କରନ୍ତୁ। ଆପଣଙ୍କ ଚା ଇଏ ଦୋକାନ ପଛପଟ ଗୋଟେ ଜାଗା ଛୋଟ ନେଇକି ଗୋଟେ ହୋଟେଲ ଖୋଲନ୍ତୁ। ସେ ହୋଟେଲ ଛୋଟ ହୋଟେଲଟା ରୋଷେଇ ଫୋସେଇ ଘରୁ କରିକି ଆଣି ରଖିବେ ଏଠି। କରିକି ତା ସାଇଡ୍ ରେ ଗୋଟେ କରିଦିଅନ୍ତୁ କଣ କହିଲେ ଛୋ ଛୋଟ କୁଣ୍ଡ ଟାଇପ୍ ର ଛୋଟ କୁଣ୍ଡ ଟାଇପ୍ ର କରିଦେବେ ସେଥିରେ ପାଣି ରଖିବେ। ସଫା ପାଣି ଡେଲି ପୁରେଇବେ। ତାପରେ ଯେତଳେ ବଡ ଗାଡି ଆସିବ, ସେଠି ସେ ଖାଇବେ ଗାଧେଇବେ। ତାପରେ ବି ଯାଇପାରିବ। ଗୋଟେ ତାଙ୍କ ପଏଣ୍ଟ ହେଇପାରିବ ହଁ।
ଏବେ ଭଲ। ଆଉ ଗୋଟେ ବି ଖୋଲି ପାରିବେ। ସେଠି ଗୋଟେ ରେଷ୍ଟ ରୁମ୍ ଗୋଟେ ଖୋଲିବା। ହେଟି ରେଷ୍ଟ୍ କରିବେ ନେଇଁନି।
ନାଇଁ ହେତ ରେଷ୍ଟ ରୁମ୍ ଖୋଲିଦେଲେ ତ ଆଉ ଡ୍ରାଇଭର ଆଉ କାହିଁ ମାଲ୍ ତାଙ୍କ ଅଲୋଡ଼ା ଆଉ କରିବେନି। ସେ ସେଇଟ ନଲେ ଅର୍ଡର କରିଦେବେ ବୁଝି ପାରୁଚ? ହଁ ତ ସେଇଆ ଆପଣ ଖାଲି ଗୋଟେ ଗାଧୁ ଗାଧେଇବା ପାଇଁ ଗୋଟେ ପାଇଁ ସେ ର ସେଥିରେ ଭଲ।
ହୁଁ ଦେଖିଆ ବିଜନେସ୍ କରିବା ଷ୍ଟାର୍ଟ କରିବା ଆଉ ମାନେ ଆଉ ତ ହଉନି କିଛି ଆଉ ତ କାମ ଦାମ କିଛି ମିଳୁନି। ନିଜେ ଯା ଏ ଛୋଟ ଛୋଟ ମୋଟ ଟିକେ ବିଜନେସ୍ କଲେ ଟିକେ ଘରକୁ ପଇସା ଆସିବ ଆଉ।
ହୁଁ, ହୁଁ, ହଁ ଠିକ୍ ଠିକ୍। ଆଉ ଆପଣ ସାଙ୍ଗ ହେରିଆ କେତେ ଜଣ ଆଇଚନ୍ତି, ମୁଁ ତ ପ୍ଲାନିଂ ଅଛି କରିବା ପାଇଁ ଦେଖିବା ଯଦି ହେବ ପଇସା ପତ୍ର ହେଲେ କରିବା ଆଉ।
ହୁଁ ଟିକେ ଲୋନ୍ ଫୋନ୍ କରିଦିଅନ୍ତୁ, ଆପ୍ରୁଭ୍ ହେଇଯିବ। ଟିକେ ବିଜନେସ୍ ଲୋନ୍ ଆପ୍ଲାଏ କରନ୍ତୁ।
ଦେଖିଆ ଦେଖିଆ କରିବା।
ହୁଁ।
ଲୋନ୍ କରିବା ଡର ଲାଗୁଚି ଦେଖିଆ କରିବା ଆଉ।
ନାଇଁ ବେଶୀ ଆମାଉଣ୍ଟ ଲୋନ୍ କରିବାନି ନିଜର ଯଦି କିଛି ବିଲ ବାଡି ଅଛି। ନିଜେ କାମ କରନ୍ତୁ ଫାଷ୍ଟ ସେଠୁ ପସେ ପଇସା ପତ୍ର ବାହାରିଲେ
କିଛି ନାହିଁ ଆଜ୍ଞା ପୁରା ଗରିବ।
ଆଉ ପୁରା ଗରିବ ହେଲେ ତାହେଲେ ଦେଖନ୍ତୁ ଟିକେ ଖଟି ଖୁଟାକି କେମିତି ଫାଷ୍ଟ ପଇସା ଟିକେ ଇନକମ୍ କରନ୍ତୁ ତାପରେ ବିଜନେସ୍ ରେ ଲଗେଇବେ ଆଉ।
ଖଟିଲେ ଭାଇ ଦୁର୍ବଳ ହେଇଯାଉଚି। ପଇସା ଆଉ ଇନକମ୍ ହଉନି। ଆସୁନି ପଇସା ଦଉନାହାନ୍ତି।
ଆଉ ତାହେଲେ କଣ କରିବା ତାହଲେ କଣ କରିବା? ଆମେ ଆମେ ତମକୁ ତାହେଲେ ଆମେ ତମକୁ ଆମେ ଟିକେ ବିଜନେସ୍ ତ ଆପଣଙ୍କ ଚାଲିଯାଉ। ଆମେ ତମକୁ କିଛି ପଇସା ଦେଇଥିବୁ ତମର ଲଗେଇଦବ ତମର ବିଜନେସ୍ରେ ଭଲ ହେଲେ ଆମକୁ ଦବ ପଇସା ଆଉ।
ହଁ ସେମିତି ବି ହେଇପାରିବ। ଆଚ୍ଛା ଆଚ୍ଛା ଭାଇ ହଉ ଆପଣ ବେପାର ବେପାର କରନ୍ତୁ। ଦୋକାନରେ ବସନ୍ତୁ ଆ ଆପଣଙ୍କ ସହ କହିକି ଏ କଥା ହେଇକି ମତେ ବହୁତ ଖୁସି ଲାଗିଲା ଭଲ ଲାଗିଲା ଧନ୍ୟବାଦ।
ହୁଁ, ଆଜ୍ଞା ଆଜ୍ଞା ହଉ ଜୟଜଗନ୍ନାଥ।